ହେଲୋ ।
ଏ ଗୁଡ଼ ଇଭିନିଂ ଗୁଡ଼।
ହୁଁ କଣ କରୁଥିଲେ।
ହଁ ମୁଁ ଖାଲି ବସିଥିଲି ଏବେ ସନ୍ଧ୍ୟା ହେବ ତ ଜ ଜପର ଟାଇମ୍ ହେଲା ହେବାର ଅଛି
ଆଉ କଣ ଫ୍ରୀ ଅଛ ବିଜି ଅଛନ୍ତି ନା ଫ୍ରି ଅଛନ୍ତି କଥା ହେବା ଆଜି ଆମର ଟପିକ ହେଲା ପରିବାର ଉପରେ ହେଲା ଆଛା ଆପଣଙ୍କର ପରିବାର ବି କହିଲେ ମୁଁ ଜାଣିନି
ମୋର ପରିବାରରେ ବାପା ସେ ତ କାଳ ହେଇଗଲେ, ଏବେ ମୋ ଆଣ୍ଟି ହଁ ଦିଟା ଭାଇ ବି ହେ ଭାଇରତ ବାହାଘର ହେଇଗଲା। ଆଉ ମୋର ତ ଆମାରି ଆଉ ଘରେ ଆକା
ହ ହ ଆଛା ଆଚ୍ଛା ଆଉ ଭାଇ ଆଉ ଗୋଟେ ଭଉଣୀ କୋଉଠି ଅଛନ୍ତି।
ଆଉ ଗୋଟେ ସେମିତି ବିଶାଳ ପରିବାରରେ
ଆଚ୍ଛା ଆଚ୍ଛା ଓ ହୋ ହ ହ ହୋ ଆଛା ଆ ଭାଇ
ଭାଇ ମନଙ୍କର ମାନେ ହେଲା ସର୍ଭିସ ବିଜନେସ କରୁଛନ୍ତି। ପାସ୍ ଫୋର୍୍ଲର୍ସ ପାସ୍ କର ବିଜନେସ୍ ଅଛି ବଟ ଭାଇଙ୍କର ହଁ ଦୀଟା ଭାଇ ଭାଇ, ବାହା ହେଇଗଲେ,
ହଁ,
ଠିକ ଅଛି, ଆମର ଅ ଅ ମାନେ ଆପଣଙ୍କ ପରିବାରେ ଆପଣ ତିନି ଭଉଣୀ ଦି ଭାଇ ନାଇକି। ଆମର ଯୋଉ ଅଛି ଆମର ପରିବାରରେ ବାବା ମା ଆଉ ଆମେ ବି ତିନି ଭଉଣୀ ଦି ଭାଇ। ବୁଝିଲେ କି ହେଲେ ମୁଁ ହେଲି ବଡ ଆଉ ମୋ ଆଉ ଗୋଟେ ଭଉଣୀ ତାପରେ ଆ ଗୋଟେ ଭଉଣୀ ତାପରେ, ରେ ଦି ଭାଇ। ମୁଁ ବାହା ହେଲି ଆମର ଆନ୍ଧ୍ରପ୍ରଦେଶରୁ ବାହା ହେଲି। ବିଜୟୱାଡରେ ମଝିଆ ଭଉଣୀ ସିଏ ହେଲେ କା କିରଣ
ଆଛା।
ସାନ ଭଉଣୀ ଅଛନ୍ତି। ସିଏ ଉଁମରର୍ଡ ଆଉ ଦି ଭାଇ ଦି ଭାଇ ରେ ଗୋଟେ ହେଲେ ତେଲେଙ୍ଗାନ ରେ ବାହା ହେଲା ଆଉ ଗୋଟେ ଓଡିଶା ରେ ହିଁ ବାହା ହେଲା। ହେଲେ ଏ ମୋର ତ କିଏ ପୁଅ ଝିଅ କିଏ ନାହାନ୍ତି। ଛୁଆ ଆଉ ମୋ ମଝିଆ ଭଉଣୀ ର ଦିଟା ଝିଅ ତା ଦିଟା ଝିଅ ର ବଡ ଝିଅ ଟା ଏବେ ଟେନ୍ଥ ପାସ୍ ହେଇଗଲା ସିଏ କଲେଜ ଗଲାଣି ସାନ ଝିଅକୁ ବଡ ଝିଅକୁ ଦଶ ବର୍ଷର
ହଁ ଡିଫେନ୍ସ
ବର୍ଷ ର ଗ୍ୟାପ ଅଛି। ଆଉ ସିଏ ଏବେ ଉକେଜି ପଢୁଛି ବୁଝିଲେ ।ଆଉ ବଡ ତାପରେ ଭଉଣୀ ଅନ୍ ମାରେଡ ଘରେ ରହୁଛନ୍ତି ଆଉ ଦି ଭାଇ ଦି ଭାଇ ମାନେ ପୁଅ ମାନଙ୍କର ସିଏ ବଡ ଆଉ ଫାମିଲିରେ ଝିଅ ହିଁ ବଡ ଆମ ଘରେ ଆଉ ସିଏ ଯୋଉ ଅଛି ସିଏ ବାହା ହେଲା ତାର ତିନିଟା ଝିଅ ସେ ଇଂଲିଶ ମିଡିୟମ ରେ ପଢୁଛନ୍ତି ସାନ ତ ଏବେ ବାହା ହେଇକି ତ ପାଞ୍ଚ ବର୍ଷ ହେଲାଣି ତାର ଗୋଟେ ପୁଅ ଆକା ଦେଢ ବର୍ଷର ପୁଅ ଅଛି ଆଉ ଏମିତି ଆଉ ତମର ସେଇ ଜେଜେ ବାପା ଜେଜେ ମାଙ୍କର କୋଉଠି କି?
ଆମର ମେ ବ୍ରମପୁରା ଜ ଜ ଅଜା ଆଈଙ୍କ ର ହେଲେ ଭଞ୍ଜନଗର ତାଙ୍କର୍ ବରମପୁର ଟିକେ ଦୂର ଚାରି ଘଣ୍ଟା ରାସ୍ତାରେ ଭଲ
ଆମର ବି ଏପଡିଆ ଆଗ ବା ଓଡିଶାରେ ହିଁ ଅଛି ହ ହ ମୋର ଶଶୁର ର ଘରେ ସମସ୍ତେ ସେଠି ଆନ୍ଧ୍ରାର ଲୋକ ତାଙ୍କେ ହଁ ମୁଁ ହେଲେ ସବୁଠୁ ସାନ ବୋହୁ ଆଉ ସମସ୍ତେ ବଡ ଯା ଅଛନ୍ତି। ଗୋଟେ ଜାଆ ସେ ବାଙ୍ଗାଲୋରରେ ଆଉ ଗୋଟେ ଜାଆ ଟା ହାଇଦ୍ରାବାଦରେ ମଝିଆ ଟା ରହୁଛନ୍ତି ସେଇ ବିଜୟଡାରେ ଆଉ ଥାର୍ଡ ନମ୍ବର ବାଲା ହାଇଦ୍ରାବାଦ ଫୋର୍ଥ ବାଲା ସେ ଗୁଠୁରୁ ରୁ ଫିଥିବାଲା ସେ ବି ବିଜୟୱଡା ଟା ଆଉ ସିଶି ବାଲା ଅ ଓଡିଶରେ ଆଉ ଗୋଟେ ନଣନ୍ଦ ସିଏ ବି ସେଇଠି ଯ ଅଛନ୍ତି । ବିଜୟାୱାଡ ହିଁ ଅଛନ୍ତି। ଆଉ ଆପଣଙ୍କର ଇଏ ପରିବାରରେ କିଏ ହ ଅଜାଙ୍କ ଘରେ କିଏ ଏତେ ଲୋକ କଣ?
ଅଜାଙ୍କ ଘରେ ଆମର ଗୋଟେ ଦାଦା ଥିଲେ। ତାଙ୍କର ତ କାଳ ହେଇଗଲା ଆଉ ପିଶି ନାନୀ ତାଙ୍କର ବି କାଳ ହେଇଗଲା। ଆ
ଆରେ ତମର ଇଏ ଥିବା ବାପାଙ୍କର ଭଉଣୀ ନାଇଁ କି ତାଙ୍କେ ବାପାଙ୍କ
ଭାଇ ଆ ବାପାଙ୍କର ତ କାଳ ହେଇକି ଦଶ ବର୍ଷ ସ ହେଇଗଲା। ଏ ତୁ ଚାଲଛି ଆଉ। ଚାରିଟା ମାମୁଁ ମାଆ ଙ୍କର। ଚାରିଟା ଭାଇ ଚାରିଟା ମାମୁଁ ଆଉ ଚାରିଟା ତାଙ୍କେ ଭଉଣୀ ଚାରିଟା ଭାଇ ମାଙ୍କ ଆଉ ଦିଟା ଭଉଣୀ ଅଛନ୍ତି। ଦିଟା ଭାଇ ଅଛନ୍ତି। ଦିତା ଭାଇ ଦିତା ସୀତା ଭଣୀଙ୍କରେ ତାଙ୍କର ବି କାଳ ହେଇଗଲା ଜେଜେ ମାଆଙ୍କର ଆଉ ଜେଜେ ବାପା ହ
ହ୍ୟାଲୋ ହ୍ୟାଲୋ
ହ୍ୟାଲୋ ହଁ।
ହଁ। ଇଏ ସମସ୍ତେ ଆସିବା ଯିବା କରୁଛନ୍ତି କି?
କଣ କହିଲେ?
ଏ ମାମୁଁ
ହଁ ସମସ୍ତେ ଆମର ଯିବା ଆସିବା ସବୁ ଯାକ ଅଛି। ହଁ ସମସ୍ତେ ସମସ୍ତେ କାଇ ଗୋଟେ-ଏ-ଏ-ଏ ମାମୁଁ-ଉ-ଉ-ଉ ତାଙ୍କେ ଅଛନ୍ତି ଭୁବନେଶୂରରେ, ଆଉ ଆଉ ଗୋଟେ ମାମୁଁ ଅଛନ୍ତି-ଇ-ଇ-ଈ ନୟାଗଡ଼ରେ। ଏମିତି ଅଛନ୍ତି। ଗ ସେ-ଏ-ଏ-ଏ ସାନୁ କୁ ସାନ ଆମର ଆଣ୍ଟି ଅଛନ୍ତି-ଇ-ଇ-ଇ ତାଙ୍କେ ଅଛନ୍ତି-ଇ-ଇ-ଇ ସୁରଡ଼ାରେ। ଏମତି ଗୋଟେ ବଡ ହଁ ହଁ ଯାଇଛି। ଯାଇଛି। ସୋରଡ଼ା
ହେଲୋ
ହେଲୋ
ହଁ ଭୁବନେଶ୍ଵର କେବେ ଯାଇଛ?
ହଁ ଭୁବନେଶ୍ୱର ଯାଇଛି ଭୁବନେଶ୍ଵର ତ-ଅ-ଅ-ଅ ଭଲ ଜାଗା। ଆଉ ଭଲ ଅଛି ଭୁବନେଶ୍ଵର ତ ବୁଲିଛି ବାଟ ଥରେ ଯାଇଛି।
ଆଉ କଣ କହିଲେ ତମର ଫ୍ରେଣ୍ଡସ ରିଲେଟିଭ୍ସ୍ ରେ କିଏ କିଏ ଅଛନ୍ତି କଣ କେମିତି?
ସବୁ ତ ରିଲେଟିଭ ଯାକ ଅଛନ୍ତି। ଭୁବନେଶ୍ଵରରେ ଗୋଟେ ସ ସମ ସମସ୍ତାରେ ଯିବା ଆସିବାର ଅଛି ବଡ ମାଙ୍କର ଗୋଟେ ଝିଅ ହେଲେ ଭୁବନେଶ୍ୱରେ ଅଛି।
ହ।
ଗୋଟେ ପୁଅ ତାସ୍କାରେ ଅଛି। ବଣ ମାଙ୍କର ଏମିତି ଆସେ ଆସ ଯିବାର ଅଛି
ଆଛା ଆମର ବି ସମସ୍ତେ ଅଛନ୍ତି ଯେ। ସମସ୍ତେ ଯିବା ଆସିବା କଥାବାର୍ତ୍ତା ଏମିତି ଭୋଜି ଭାତ ହେଲେ
ହ ହ ମ୍ୟାରେଜ ମ୍ୟାରେଜ ଫଙ୍କସନ ରେ ମିଶି
ଆସିକି ମାଙ୍କ ସହ ମିଶି କରିକି ଯାଉଛନ୍ତି ଆଉ।ପ୍ରାୟ ଅ-ଅ-ଅ-ଅ ଯାଏନି ଯଉ ଘରେ ହିଁ ରହେ ଆଉ ଆମର ସେଇ ଉ ଶଶୁର ଘର ସେପଟେ କେତେବେଳେ କେତେବେଳେ ଖାଲି ଦୁଇ ତିନି ବର୍ଷକୁ ଥରେ ଯାଏ କେବେ କାହାର ବାହାଘର କଣ ପଡିଲେ ହିଁ ଯାଏ। ଖାଲିରେ ଯିବା କଥା ନାହିଁ ଆଜିିକାଲି ତ ସବୁ ବିଜି ଲାଇଫ କିଏ କାହାକୁ ଟାଇମ ଦବ ବୁଲିବା କରିବାକୁ। ସକାଳ ହଉଛି ରାତି ହେଇ ଯାଉଛି। କିଛି ନହିଁ ବୁଲା ବୁଲା କିଛି ନହିଁ ଏମିତି ଆକା ଟାଇମ ପାସ୍ କରିବା କଥା। ତମର ବି ଟାଇମ ପାସ ହଉଥିବ ତମର ଭାଇ ଙ୍କର
ହଁ ହଁ ପ୍ରିୟ ଯା ପିଲା ଯାକ ଅଛନ୍ତି। ଏବେ ତାଙ୍କେ ତାଙ୍କର ଆଈ ଘରକୁ ଯାଇ ଅଛନ୍ତି। ବୁଲିବାକୁ ଏବେ ଭାଇ ଜାଇଛନ୍ତି ଆଣିବାକୁ ତ ଗଲେ ଭାଇ । ସକାଳେ ଆଠଟାରେ ଆଉ ସେ ଦିନେ ତାକେ ଭୋର ପଳେଇ ଆସିବେ ଭୋର ଭୋର ଚାରିଟାରେ ଭାରିକି ଆଉ ସନ୍ଧ୍ୟାରେ ଆଠଟା ନଅଟା ପର୍ଯ୍ୟନ୍ତ ପଳେଇ ଆସିବେ।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
ହଁ ପୁରା ଗଡବଡ ହଲଚଲ ରହିବ ପିଲା ଯାକର । ସ୍କୁଲ ପଳେଇ ଥିଲା ନା କ ତା ସାନ ଭାଇର ଗୋଟେ କୁଅଡ଼ାକ ରହୁଛି ଘରେ ଟିକେ ବୁଲାବୁଲି କର ।
ହୁଁ। ହଁ କହ? ଆଉ ସାନ ଭାଇଙ୍କ କେବେ ଶ୍ୱଶୁର ଘର ଏପଟେ କଣ କହୁ ଥିଲେ ନା ସେ ଯାଇଛ କି କେବେ?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
ହ୍ୟାଲୋ ।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
ହ୍ୟାଲୋ।
। ସାନ ଭାଇର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
। ହ୍ୟାଲୋ ହଁ କୁହନ୍ତୁ ହଁ ସାନ ଭାଇଙ୍କର କାଣ୍ଟ ପାଞ୍ଜି ତାଙ୍କ ତାଙ୍କେ ବି ଆସ ବା ତାଙ୍କର ବି ଆସିବା ଯିବାର ଅଛି ଆଉ ତାଙ୍କେ । ଟିକା ଯାଇଥିଲେ
ଆଚ୍ଛା।
ତାଙ୍କର ବି ପଳେଇ ଆସିଛି ଝିଅ ଗଲେ ଯିବ ତାଙ୍କୁ ବି
ଆଉ ଆଉ ଏପଟ ଛୁଟିରେ କୋଉଠି ଯାଇନ ବୁଲା କୁଲା କରିବାକୁ?
ଯାଇନି ।
ଓ, ସବୁ ପିଲାଙ୍କର ସ୍କୁଲ ସବୁ ଫି ଯିବ ଆଉ ସମର ଭକେସନ ତ ହେଇଯିବ ଆଉ କୁଆଡେ ।
ମାଣ୍ଡରୁ ସବୁ ସ୍କୁଲ ଯା ହଁ ମାଣ୍ଡରୁ ସବୁ ସ୍କୁଲ ଯାକ ଫିଠା ହେଇଛି । ହଁ
ସ ଅ ବାପା କଣ କରୁଥିଲେ କି ।
ଆମର ବା । କରିଥିଲେ ବି । ତାଙ୍କର ହେଲେ ସେଇଟା ପୁଅ ନାଇ, ସ ବାପାଙ୍କର ବିଜନେସ୍ ଆକା ତାଙ୍କର ବିଜନେସ୍ ଆକା ଭାଇ ମାନେ କରୁଛନ୍ତି ।
ହ ଏଟା ତମର ସେଠି ଇଏ ପୁରା ଫାମିଲି । ବିଜନେସ୍,
ହଁ ଫ ଦିଟା ଭାଇ ହେଲେ ବିଜିନେସ
ନ ନାଇଁ ସର୍ଭିସ ନାଇ ନା କି ଆଜି କାଲି ପାଠ ପଢିଲେ ସର୍ଭିସ୍ କୋଉଠି ବେଶି ମିଳୁଛି ଯେ ବିଜନେସ କରିବ ଭଲ କିନ୍ତୁ ଟିକେ ଷ୍ଟ୍ରଗଲ ରହିବ ଆଉ ବିଜନେସ ସର୍ଭିସ୍ ରେ କିଛି ରହିବନି, ଯିବ ବସିବ କାମ କରିବ ପଇସା ମିଳିବ ମାସୁ କୁ ମାସ, ହୁଁ ହଉ, ଠିକ ଅଛି ଆପଣଙ୍କ ସାଙ୍ଗରେ କଥାବାର୍ତ୍ତା ହେଲି ପରିବାର ବିଷୟରେ ଜାଣିଲି ଭଲ ଲାଗିଲା ଆଉ ଠିକ ଅଛି ଆଉ ନେଷ୍ଟ ହୋଇ ରହିଲି,